ହ୍ୟାଲୋ।
ହୁଁ ଶୁଭୁଛି ନା?
ହ୍ୟାଲ ହଁ ହଁ ସୁ
ହଁ କୁହ?
ତମେ ରାତିଙ୍କୁ ଅନିଦ୍ରା ହେଇଥାନ୍ତ ତମ ମା ତ କବାଟ ଦେଇଦେଲେ ଆଉ।
ନା ଅନିଦ୍ରା ହେଇକି ପଦାରେ ଥିଲେ ମାନେ ଟେନସନ୍ ନାହିଁ। ମୁଁ ତାପରେ ଅ ଦିଟା ପଟ ଅଛି ଗ୍ରୀଲ୍ ପଟରେ ଯାଇକି ବାଡେଇଥାନ୍ତି କିନ୍ତୁ ସେ ଗଳି ବାଟେ ପଶିବା ପାଇଁ ଯାଇଥାନ୍ତି ଆଉ।
ଏ ଭାରି ଭାରି ହଇରାଣ ହେଲେଣି। ଏଇ ଆମ ସରସ୍ଵତୀ ପୂଜା ଦିନଠୁ ଏ ପର୍ଯ୍ୟନ୍ତ ବହୁତ ହଇରାଣ ମାନେ କେହି ଅଧା ଅଧା ରାତି ଶୋଉନାହାନ୍ତି କହିଲାବେଲେ।
ହୁଁ ହୁଁ।
ଯାଇଁ କିି ଆଉ ଦି ଆଉ ତିନି ଦିନି ଭିତରେ କ୍ଲୋଜ ହେଇଗଲେ ଶଇଲା ଆଉ।
ଆଉ ତମେ ଏଠିକି କେବେ ଆସିଛ ନା?
ହଁ, ମୁଁ ଯାଇଥିଲି ଆମ ନାନୀଙ୍କ ଦେହ ଭଲ ନଥିଲା ଯୋଉ ମଝିରେ ଦେଖିବାକୁ ଯାଇଥିଲି। ସେତିକାଳୁ ଆଉ ଟିକେ ସମୟ ହଉନି ଆଉ। କେବେ ସମୟ ହେଲେ ଯିବି ଦେଖିବା। ହଁ। ସେ କରିଥିଲେ ଏଇ ଯୋଉ ଇଏ ନୁହଁ ନା ଏଇ ଯୋଉ ପ୍ରକାଶ ଦୋକାନୀ? ଦୋକାନ ନୁହଁ ତମର ଯୋଉ ପ୍ରକାଶ? ତାଙ୍କ ସ୍ତ୍ରୀ ବି ଫୋନ କରନ୍ତି। ହଁ ତାଙ୍କରେ ସିଏ ବି ଫୋନ କରନ୍ତି ହଁ। ସେ ଫୋନ କରିକି କୁହନ୍ତି କେବେ ଆସିଲେ ଆସିବ ମାନସି ଦେଖ ଖାଁ ବା ସିଏ ଆଉ ତୋମ ସେ ଫାଖରେ ଆଉ ଜଣେ ଅଛି ନମିତା ବୋଲି ସିଏ ବି କୁହନ୍ତି କେତେ କେବେ ଆସିଲେ ତୋମ ନଣନ୍ଦ ଘରକୁ ଆସିବ, ମୁଁ କହିନି ହଁ ଗଲେ ଯି ବି ଆଉ ଏ ମେନ୍ ଟିକେ ସମୟ ହଉନ
ସେ ଥିବ ଗୋଟେ ଜାଗାକୁ ଆସିଲେ ହଁ,
ହଁ ଭଲ ଲାଗିବ ଟିକେ।
ହଁ ଗୋଟେ ଜାଗାକୁ ଆସିଲେ ସମସ୍ତଙ୍କର ଗୋଟେ ଇଚ୍ଛା।
ଏ ହଁ।
ମୁଁ ଏଇ ତ ବାହା ହେଇକି ଆସିଲା ପୁରବ ମୋ ବାପ ଘର ଯାଇଁକି ହରପୁଡ ଆଡେ।
ଅଁ, ହଁ।
ଏ ଯୋଉ ବାହା ହେଇ ସାରିଲା ପରେ ପ୍ରାୟ ବାହା ହେଇସାରିଲା ପରେ ପ୍ରାୟ କିଛି ବନ୍ଧୁବାନ୍ଧବ ଘରକୁ ଆଗରୁ ଆମେ ସବୁ ଯାଉଥିବ ତାପରେ ଯାଉନଥିବେ, ମୁଁ ଏଇ ଏବେ ମାଉସୀ ଘରକୁ ଫୋନ୍ କରିଥିଲି ମାଉସୀ କହିଲେ ଆଉ ଆସୁନ କେତେବେଳେ ବୁଲିବାକୁ। ମୁଁ କହିଲି ଆଉ ହଁ ଯିବ ବି କେତେବେଳେ, କହିଲେ ହଉ ଥାଉ କାଇଁ ଏଇକ୍ଷଣି ଆସିବୁ। ଆଉ ଯୋଉଦିନ ମରିବାକୁ ଥିବ ସେଦିନ ମୋ ପୁଅକୁ ଆସି ଟିକେ ପାଣି ଦେଇଦବୁ ଆଉ। ମୁଁ କହିନି ଭଗବାନ। ସେ ଯୋଉ ଭାଷା।
ମୁଁ ସେମିତି କାହା ଘରକୁ ଉଁ, ଜମା ଯାଇନି ଟୋଟାଲି। ଏଇଠି ନାନୀ ଘରକୁ ଯା ସେ ଯୋଉ ଦେହ ଭଲ ନଥିଲା ଯା ଯା ଯାଇଥିନ ଯୋଉ ଦେଖିବା ପାଇଁ ମୋ ସାନ ଯାର ମୋର। ଆଉ ଟୋଟାଲି ଆମ ଘରକୁ ବି ଗଲେ ଏଇ ଦିନେ ଦି ଦିନ ରହି ହଉ ନାଇଁ ପଳେଇ ଆସୁଛି। ଆଉ ସମୟ ହଉନି ଛୁଆ ପାଠ, ଛୁଆ ପାଠ ସାଠ ପଢୁଛନ୍ତି ଆଉ କୁଆଡେ ଯିବ ରହିବ।
ହଁ ଛୁଟି ଟାଇମ୍ ରେ ଯା ଯାଉଥିବ ନନେ ଆଉ।
ହଁ ଆ, ଯିବ ମାନେ ସେ ଛୁଆ ପାଠ ପଢ଼ିବେ
ଶନିବାରେ ପଳେଇବ ରବାର ରଇବ ସୋମବାରେ ରବାର ଦିନ ଚାଟା ବେଳକୁ ରାତିକି ପଳେଇ ଆସିବ।
ହଁ ସେମିତି ହଁ କଣ ଯାଇ ହେବ। ସେଇପା ଦିନ ଅଧିଆ ମୋ ବୋଉ କଇବ ମୋ ବୋଉ କହିବ କଇଁ ଆସୁଛୁ, ସେ ଆସିବା ଆସନା ଆଉ। ମାଆ ମାନେ ଯା ବି ହେଲେ ଏଁ ତୁମେ ଯେ ସେଇଆ ପା ମା ମାନେ ଯେତେ ଯାହା ଏଲେ ଯେତେ ତୋମେ ରୁଅ ମା ମାନେ ହେଇ ପା ଆସିଲା, ହେଇ ପଳେଇଲା, ହେଇ ରହିଲାନି, ଏମତି କହିବେନି ମା ମାନଙ୍କର ଯୋଉ ମନ ଦୁଃଖ ହୁଏ ପ୍ରାୟେ, ଏ ଝିଅ ମାନ ଟିକେ ରହିଲେ ମା ମାନଙ୍କ ଟିକେ ମନ ଖୁସି। ଆଉ ଏଇଆ ତ ରଇ ହଉନି ଆଉ। ଏଇ ରଜରେ ଯାଇଥିଲି। କଣ କଇଲ? ଆମ ଘରକୁ ଯାଇଥିଲି ରଜ ଯୋଉ ଲା-ଶେଷ ରଜ ଦିନ ଯାଇଥିଲୁ ମୋ ସାନ ଯା ର ମୋର ଧିଏଁ ଆମେ ଯାଇଥିଲୁ ବୁଲି। ଆଉ ତା ପରଦିନ ପଳେଇ ଆସି ଥିଲୁ ଆଉ ସକାଳୁ ପଳେଇ ଆସିଲି ହଁ। ଆ ଏଇ ଝିଅ ଏବେ ସେ ସ୍କୁଲ୍ କ୍ଲୁ ଖୋଲିବ ପୁଣି ପଳେଇ ଆସିଲୁ ତାପରଦିନ ସକାଳୁ।
ହଁ। ତୋମେ ଜି- ଦି ଯା?
ଆମେ ଦି ଯା ମୁଁ ବଡ଼ ମୋ ତଳେ ସେ ସାନ ଆଉ, ମୋ ଦିଅର ତ ଯାଆନ୍ ତି ନାନୀ ଘରକୁ, ତାଙ୍କର ପୁଅଟେ।
ହୁଁ, ତୋମର ଝିଅ ଟେ, ତାଙ୍କର ପୁଅଟେ।
ହଁ।
ତାଙ୍କ ପୁଅ କେତେ ବର୍ଷ ହେଲାଣି?
ତାକୁ ଛଅ ବର୍ଷ।
ହଉ ମୋ ଝିଅ ସାଙ୍ଗରେ। ଏଇ ତା ସାଇ କିି?
ହଁ।
ଏ ପତଳା ହେଇକି ସିଏ?
ଛାଇ। ସୋନୁ ହଁ ତା ନାଁ ଶୁଭଙ୍କିତି। ତାକୁ ସୁ ହଁ ତା ସୋନୁ ଶୁକୁଟୁ ବି ଡା
ଆମ ସେ ଆମ ସାଇବାଇଗା ଦେଖିଆକୁ ନୁଅ କି?
ହଁ।
ପୁରା ତାରି ଫେଷ ଟାଇପ ର ହଁ ତାରି
ହଁ ବା ସେବା ସେବା ଏବେ ଏ ଯୋଉ ରଜ ବେଳକୁ ଯାଇଥିଲା ରଇନ
ହଁ ହଁ ସେଇ ସେଇ ବା ହଁ।
ଜମା ଭାବୁଚି କାନ୍ଦିଲା। କହିଲା ମୁଁ ଜମା ଆସିବିନି ଆମ ଘରକୁ ତା ମାମା ର ମୋରେ ଯାଇଥିଲୁ। ତା ବାପା ଯାଇଥିଲେ ଆଣିବା ପାଇଁ କଇଲା ନାଁ ମୁଁ ଜମା ଯିବିନି ମୁଁ ରଇବି ଆଉ ସେ ଟିଏ ଖେଳେ ତ ହେଉଚି ପୁଅଟା ସାଙ୍ଗରେ ସାନ ପୁଅଟା ସାଙ୍ଗରେ। ଆଉ ସେଇଥିନାଗି ସେ ତାକୁ ଟିକେ ଭାରି ଭଲ ପାଏ ହଁ ଆଉ ଛୁଆଟି ସାଙ୍ଗ ସୋର୍ସା ହେଲେ ଟିକେ ଭଲ ଲାଗିବ ତାଙ୍କୁ। ଆଉ ଏକୁଟିଆ ଏକୁଟିଆ ତାଙ୍କୁ କୁଆଡ଼େ ଭଲ୍ ଲାଗିବ ଏଇଆ ଆଉ।
ଏଠି ସମସ୍ତଙ୍କ ସାଙ୍ଗରେ ଖେଳୁଥିଲା ଆମ ଘରକୁ ଆସିଚି ଏବେ। ଆମର ଏଇ ପିଜୁଳି ଗଛରେ ଗୋଟେ ଦୋଳି ଲଗା ହେଇଥିଲା ଆସିକି ଖେଳେ ଖୁସି ସାଙ୍ଗରେ। ହ ତାକୁ ଆମ ଝିଅ ପଚାରିଲା ଆମ ଝିଅ ଟିକେ ବଡ଼ ପିଲାଟା ହେଲାଣି କଉଚି ଆସ
ହଁ
କଣ କହିଲ?
ସିଏ ସମସ୍ତଙ୍କ ସାଙ୍ଗ ରେ ଖେଳିବ ଗପିବ।
ହଁ ବା ଆମର ଝିଅ କହିଲା ଆମ ଝିଅ କହିଲା କହିଲା ଆଉ ଆଣ୍ଟି ଆଉ ଇଏ ମତେ ଭାରି ଭଲ ଲାଗୁଛି ଛୁଆଟା। ସାଇ ଦେଖା ହଉଛି ହେଟୁ କହୁଛି ତାକୁ ଆମ ଝିଅ ଡାକିଲା କହିଲା ଆଉ ପୁଅ ପୁଅ ଏଠିକି ଆସେନି ତାକୁ ସିଏ ଆମ ପୁଅ ଝିଅ ଟିକେ ବଡ ପିଲାଟେ ହେ ତାକୁ ସାଇ ହାରିକା ବି ତମେ ତମେ କୁହନ୍ତି ଯାଇକି କହୁଛି କଣ କହୁଛୁ ହେ ହେ ହେ ହେଟୁ ଆମ ଝିଅ କହିଲା ଆଉ ଆମ ଝିଅ ଆସିକି କୋଡିଏ ବାଇଶି ବର୍ଷ ର ଝିଅ ଟେ ନା। ହେଟୁ ସେ କଇଲା ଆଉ ତୁ ତାକର କ ଏମିତି କୁହନ୍ତି କହୁଛି ଆଉ ହେ ମୁଁ ଯାଉଛି।
ହଁ ବା ସିଏ ବେଳେକେ ଭଲ ପୁରା କ କଥା କହିବ ପୁରା ସମ୍ମାନ ଦେଇକି, ବେଳେକେ ଟୋଟାଲି ଭାରି ମାନେ ରା ଗି ବହୁତ ରାଗି ଆମ ପୁଅ ହଁ, ଆଉ ସାଙ୍ଗେ ସାଙ୍ଗେ ପୁରା ଶାନ୍ତ ହେଇଯିବ ହଁ। ହଁ ଭାରି ରାଗି ପୁରା ସାଙ୍ଗେ ସାଙ୍ଗେ ଶାନ୍ତ ହେଇଯିବ। ରାଗି ଯାଇଥିବ ଯେ ପୁରା ହଁ। ଆ ହାଁ କ ମତେ ରଗାନା ହେଇ ଦେଖ୍ ମତେ ରଗାନା କଉଚି ମୋ ମୁଣ୍ଡ ଗରମ୍ କରନା କହୁଚି। କଇବ ସାଙ୍ଗେ ସାଙ୍ଗେ ପୁରା ଶାନ୍ତ ହେଇଯିବ ବହୁତୁ ରାଗି ବା ସିଏ। ଆଉ ମୁଁ ଡାକିମି ଧନ ଆସୁନୁ ପାଠ ପଢ଼ିବୁ। କଁ ଖାଲି ତ ସବୁବେଳେ ଡାକି ଦୋଉଚୁ ଧନ ଆସେନି ପାଠ ପଢିବୁ, ଧନ ଆସେନି ପାଠ ପଢିବୁ କେତେବେଳେ ତ କହୁନୁ ଧନ ଖେଳିବୁ ଆଇ ବୋଲି।
ହେଁ ହେଁ ହେଁ ହେଁ
ଛୁଆଙ୍କର ଦେଖୁନ ଏଇ ଆଜିକାଲିଆ ଛୁଆଙ୍କର ପାଠ ପଢା କଥା ଆଜ୍ଞା
ମୋ ପାଖରେ ମୋ ଝିଅ ଜିଦି କରିବ ତମେ ମତେ ଫୋନ ଦବ ନା ମୁଁ ଯଦି ପାଠ ପଢିଦେମି କି ଶୋଇକି ଉଠିମି କି ଖାଇଦେମି ତ ମତେ ଫୋନ ଦବ ନା।
ହଁ।
ଏଇଆ ହଁ, ଆଉ ଛୁଆଙ୍କ ସାଙ୍ଗରେ ଚାରିଟା ବେଳେ ଖେଳୁଥିବ ସେ ତାକୁ ଖେଳଉନଥିବେ ମତେ ସେମାନେ ଖେଳଉନାହାନ୍ତି ତମେ ଆସି ତାକୁ କହିବ। ଆଉ ମୁଁ ଯିବି ଆ ଧନ ଆଣ୍ଟି ଆସ ଆଣ୍ଟି ଆସ ହୋଉଥିବ ଯେ କିଛି କୋଉ କାମ କରେଇଦବନି।
ଆଉ କଣ କରିବ ହଁ
ସିଏ କଣ ତାଙ୍କରେ ନୁଚ ଗାଳି ଯେ ପଦମ ଆକୁ ନୁଚ ଇଏ ଛୋଟ ଛୁଆଟା ତାକୁ ସେଇନାଗି ଖେଳାନ୍ତିନି।
ଏ ହଁ। ଛୁଆପା ସେଇଆ ଆଉ।
ହଉ ଆଜି ଟିକେ ମୁଣ୍ଡ ଟା ବିନ୍ଧୁଛି, ମତେ ଲାଗୁଛି ଖରାରେ ପଳେଇନି ବୋଲି ମୁଣ୍ଡ କ ହୋଉଚି, ଗଲାବେଳେ ବାଇକରେ ଗଲି।
ହଁ ହଁ ସେ ଯୋଉ ଖରା। ଖରା ମୁଣ୍ଡରେ ପଶିଗଲେ ମୁଣ୍ଡ ଟା ବିନ୍ଧିବ ଟିକେ ଲେମ୍ବୁ ଲୁଣ ପାଣି ପିଇ ଦେଲନି ଭଲ ଲାଗିବ କଣ କୁହନି ଟି ପେ ମୁଁ ପା ହଉ ଯି ଏଇ ଯୋଉ ଟିକେ ଖରା ଏପଟ ସେପଟ ହେଇ ପାରୁନି ମୋ ପେଟ ପୁରା ଗ୍ୟାସ ଉଠିଜାଇଥିଲା ମୁଣ୍ଡକୁ ପୁରା ମୁଣ୍ଡ ଧଗଧକ ହଉଥିଲା।
ଓ ହୋ ମାଲୋ ସେଇଟା ମୋର ବା ବେଶୀ ହୁଏ।
ଆଉ ଆସିକି ସାଙ୍ଗେ ସାଙ୍ଗେରେ ପିଇଦେଲି ହଉଛି ଟିକେ ଲେମ୍ବୁ ପାଣି, ଆଉ ଲେମ୍ବୁ ଲୁଣ ପାଣି ଟିକେ ପି ଦେଲି ଭଲ ଲାଗିଲା ହଁ। ଆଉ ନହେଲେ ଏଇ ଯୋଉ ଥଣ୍ଡା ରୁ ଯୋଉ ମୁଣ୍ଡ ବିନ୍ଧା ହୁଏ ନା ମୋର କିନ୍ତୁ ଆଉ ମୁଣ୍ଡ ବିନ୍ଧୁନି ଥଣ୍ଡା ରୁ ଆଗେ ମୋର ମୁଣ୍ଡ ବିନ୍ଧେ ଆଉ ଗୋଟେ ହଉଛି ନାକରେ ଗୋ ଟେ ପକେଇଲେ ଯୋଉ ଡ୍ରପ ପକେଇଲା ଦିନରୁ ସେଇଟା ଆଉ ଜମା ମୁଣ୍ଡ ଫୁଣ୍ଡ ବିନ୍ଧା ବିନ୍ଧ୍ ଆଉ ହଉନି ପାଣି ଟା ପୁରା ନିଗାଡି ଦଉଛି ଆଉ।
ଧାକ ଧାକୁ ହେଉନି ଆଉ।
ନା ନା ପୁରା ଭରନା।
ଆମ ମତେ ଖାଲି ଡ୍ରପ ଟା ଟିକେ ଦବନ ନା ଟିକେ ପଠେଇ ଦବ ନା। ନା ଟା ଜାଣିଛ ମୋ ମନ ଯ ଥିବ ଟିକେଇ କଇଦବ ନନେ ଦବ। ହଁ ମୋର ସବୁବେଳେ ମୋ ଝିଅ ବେଳୁ ଖାଲି ମୁଣ୍ଡ ଧାକୁ ଧାକୁ।
ମୋର ଭାଉଜ କଣ କହିଲ ଯୋଉ ଥଣ୍ଡା ହୁଏ ମୁ ମୁଣ୍ଡ ବିନ୍ଧିବ ମୁଣ୍ଡ ବିନ୍ଧିକି ଖାଲି ଛିଙ୍କ ହବ ମତେ ଥଣ୍ଡା ଦେଲେ ଛି କ ହବ ଯେ ପୁରା ନାକ ଗୁଡାକ ପୁରା ଛୁଣ୍ଟି ଦବା କହିବ, ଆଉ ସେଇଆକୁ ପ ପିଲା ଦିନୁରୁ ମୁଣ୍ଡ ଫୁଣ୍ଡ ବିନ୍ଧା ବିନ୍ଧି କିଛି ନାଇଁ ଆଉ ଛି ଙ୍କ ଫୁଙ୍କ ଯାହା ହେଇଥିବ କମିଯିବ ସେ ଡ୍ରପ ଟା ପକେଇଦେବ ପରେ କମେଇଯିବ।
ହେ ଛେକ ଫେକ ହୁଏନା ଖାଲି ମୁଣ୍ଡ ଧାଗ ଦାଗ ହବ ଛଫା କରିଦେଲେ
ଥଣ୍ଡା ହେଇଯାଏ ହଁ ନା ମୋର ଆଉ ସେମିତି କି ସେଇଟା ମୁଣ୍ଡ ହଉଚି ଅତ୍ୟଧିକ ଥଣ୍ଡା ହେଇଚି ବୋଲି ସେମତି ହଉଚି। ସେଇଟା ପକେଇଦେଲେ ଟିକେ କମିଯିବ ହଁ ଏଇଟି ପା ଆମରି ଘର ପାଖରେ ଜଣଙ୍କର ସେମିତି ମୁଣ୍ଡ ବିନ୍ଧୁଥିଲା ସେଇଆକୁ ପକେଇକି ତାର ଭଲ ହେଇଗଲା ହଁ ମୁଁ ତମ ପାଖୁ ପଠେଇଦେନି ସେ ଫଟ ଟା
ହଁ ମତେ ଟିକେ ପଠେଇଦବ ମୁଁ ଦେଖିବି ଟିକେ ଇଏ ଆଣିଲେ ଗୋଟେ ହବ ମୋର ବା ଭାରି ଇ ଏଇ ପ୍ରୋବ୍ଲେମ ଜନ୍ମବେଳୁ ମୋ ବୋଉ ମତେ କହୁଚି କହିଲି ତୁ ମୁଣ୍ଡ ଟା ନେଇକି ଟିକେ ଯାହା କଟକଣ ଟିକେ ପଳା ଦେଖେଇବୁ ଆଜିିକାଲି ବେଳ ସମୟ ଭଲ ନୁହୁଁ। କଣ ହଉଥିବ କଣ ନାହିଁ ଏଇଆ।
ମୁଣ୍ଡଟା ଏମିତି କେତେ ଦିନି ମାନେ ବହୁତ ଦିନି ହେଇଗଲାଣି ବିନ୍ଧିଲାଣି ତମର।
ନାଁ ମୋ ଛୋଟ ମୁଁ ଛୋଟ ବଳ ନୁହଁ ମୁଁ ଜାଣିଲା ଆଜ୍ଞା ହେଲେ ମୁଣ୍ଡ ବିନ୍ଧିବନି। ମାନେ ଖାଲିଚି ଥ ଯଦି କୁଆଡେ ଟିକେ ପଳେଇବି ଖରା ଫରାରେ କି ଗାଧେଇ ପଡିବି ମୁଣ୍ଡ ଫୁଣ୍ଡ ସଫା କରିକି ଆ ଧାକୁ ଧାକୁ ଧାକୁ ଧାକୁ ହବ ଯେ ଲାଷ୍ଟ ବେଳକୁ ଅତିରିକ୍ତ ଧାକୁ ଧାକୁ ହେଇକି ବ ବାନ୍ତି ଏକାଡି ଲାଗିବ ମାନେ ସହିପାରିବେ ଏଗାଡି।
ହଁ ଇଆଡେ ପେଟ ଯୋଉ ହଁ ପେଟ ଗ୍ୟାସ ଉଠି ଯାଇଛି ମୁଣ୍ଡ ଟା ନେଇକି ପନ୍ଧୁଛି ଚୋରିଆ ଟା ଆଉ। ତମେ ସେଇ ଡ୍ରପ ଦେଖିଆ ଗୋଟେ ପକାନ୍ତୁ ଦେଖିଆ ଗୋଟେ ଡ୍ରପ୍ ଦେମି ଦେଖିଆ ସେଇଟା ପ କେଇବ ଦେଖିଆ କେମିତି ତମକୁ ଲାଗୁଚି ତମେ ଦେଖିକି କହିବ।
ହଁ ସେଇଟା ପା ମୁଁ କ ହଁ ହେରା ନାକତ ପକେଇଲେ କେତେବେଳେ ସାଇଜ ନାହିଁ ସେମିତି ଆଉ କଣ?
ନା ନା ନା ନାକରେ ପକେଇଲେ କିଛି ଅସୁବିଧା ନାହିଁ। ହଁ କିନ୍ତୁ ପାଟି ଭିତର ଟା କିଛି ସମୟ ପୁରା ପୁରା ପିତା ପିତା ଭଳିଆ କରିଦବ ପୁରା ଥଣ୍ଡା ହଁ ପୁରା ଘଣ୍ଟା ଦି ଘଣ୍ଟା ପୁରା ପିତା ଭଳିଆ କରିଦବ ପୁରା ପାଟିକି।
ସେନା ଗଲା ଆଉ ସେଇଟା ପ୍ରୋବ୍ଲେମ୍ ଆଉ।
ତାର ଆଜି ଛିଙ୍କ ହଉଥିଲା କହିଲା ଅପା ଟିକେ ଦବୁ ନା ପକେଇଦେ ମୁଁ କହିଲି ହଁ ପକେଇଦେ ଆଉ ସିଏ ମାନେ ଦି ତିନି ଘଣ୍ଟା ଖଣ୍ଡେ ଖାଇଲାଳା ବି ପିତା ଲାଗିବ
ତାହେଲେ ତାକୁ ତାହେଲେ ତାକୁ ବିଛଣା ତା ହେଲେ ଉଠିକି ପକେଇବା ପାଇଁ ପଡିବ ବିଛଣାରୁ ର ଉଠିକି ପକେଇଦେଲେ ସେ ତାର ଦି ଘଣ୍ଟା ତା ପାୱାର ପଳେଇ ଥିବ ତାପରେ ସବୁ କାମ ସାରିକି ଠାକୁର ଫାକୁର ପୂଜା
ଖା ଖାଇ ପିଇକି ଶୋଇଲା ବେଳେ ଟିକେ ପକେଇଦବ।
ହଁ ସେ ବି ଗୋଟେ କଥା ନା ସକାଳୁ ସକାଳୁ ଉଠିକି ଆଉ ଯୁ ଶୋଇଲା ବେଳକୁ।
ହଁ ପକେଇଦବ ଦିଥର ନାଖେ ପକେଇଦବ ଦି ଖିବ ମୁଣ୍ଡ ସବୁଜାକ ପାଣି ପୁରା ନିଗାଡି ଦବ ଭଲ ଲାଗିବ ପୁରା
ହଁ।
ହଉ ହଉ ମୁଁ ରଖୁଚି ଆଁ
ହଉ ହଉ।